ହାଲୋ ଆପଣକୁ ଶୁବୁଚି? ହାଲୋ ଶୁବୁଚି ଆପଣକୁ?
ହଉ ଆପଣ ମା ଆ ନମସ୍କାର।
ଆଜ୍ଞା ନମସ୍କାର ଆପଣ କଣ କରୁଚନ୍ତି ଏବେ?
ମୁଁ ଜଷ୍ଟ ଏବେ ବ୍ରେକ୍ଫାଷ୍ଟ ସାରିଲି ଆସିଚି ଆଉ ଆଉ ଆପଣ ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି ଆପଣଙ୍କ ବ୍ରେକ୍ଫାଷ୍ଟ ସାରିଲା?
ହଁ ହାରିଯାଇଛି।
ଓହୋ କରିଥି କଁ ଖାଇଥିଲେ?
ମୁଁ ଉତବମ୍
ଆପ ଆଜ୍ଞା ଆପଣ କଣ ଖାଇଥିଲେ?
ମୁଁ ସେଇ ବ୍ରେଡ଼୍ ଅଣ୍ଡା ଖାଇଥିଲି।
ଆଚ୍ଛା।
ମମି କରିଥିଲେତ ଖାଇଲୁ ଆଉ।
ହଉ ଆପଣଙ୍କ ଘରେ ସମେ
ହାଲୋ ନେଟୱାର୍କ ଇସ୍ୟୁ ହେଉଚି ସୁବୁନି ଜମାରୁ। ହାଲୋ।
ମୋ କଥା ଶୁବୁନି?
ଏବେ ଶୁଭିଲା ସେତେବେଳେ ଶୁଭୁନଥିଲା।
ଓ ହଁ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଆଉ ଆପଣଙ୍କର?
ହଁ ମୋରବି ଭଲ ଅଛନ୍ତି ଆଉ କଣ କରୁଥିଲେ ଆପଣ?
ମୁଁ ଏଇଠି ବସିଚି ଆଉ।
ଓହୋ। ଆଉ ଆଜି କୁଆଡ଼େ ଯିବାର ପ୍ଲାନିଂ ଅଛି ଆପଣଙ୍କର ବୁଲାବୁଲି ପାଇଁ?
ନାଇଁ କୁଆଡେ ଯିବାର ନାହିଁ ସନ୍ଧ୍ୟା ବେଳେ ଖାଲି ପାର୍କ ଯାଏ। ସେ ବୁଲାବୁଲି କରିକି ଆସିବ ଆଉ।
ଓହୋ, ଆଉ ରଜ ପାଇଁ କିଣା କିିଣି ସରିଲାଣି?
ରଜ ପାଇଁ ନାଇଁ, ଏଯାଏ ତ କିଛି କିଣା କିିଣି ହେଇନି। ଆଗକୁ କଣ ହବ, ଅଛି ତ ଆଉ କିଛି ଦିନ ଅଛି, ଦେଖିବା।
ଓହୋ।
ଆ ଆପଣ କିଣାକିଣି କରିସାରିଲେଣି?
ମୁଁ ବି କିଣିନି, ମାନେ ମୁଁ ଜା ମୋ ମମି ଯାଇଥିଲେ ମାନେ ଆମ ଘର ପାଖରେ ଦୋକାନ କୁ ସେ କହିଲେ ନାଇଁ କିଛି ମାଲ ଆସିନି। କିନ୍ତୁ ଏବେ କିଣା କିିଣି କରିବେନି ମୁଁ ବୋଧେ, ସେଇ ପାଞ୍ଚ ଛଅ ଆଡୁ କରିବି ଆଉ।
ଆଛା ଆଛା।
ହୁଁ। ଆଉ ରଜ ପାଇଁ ଏଇଠି ରହିବ ନା, ଗାଁକୁ ଯିବେ ଆପଣ?
ନାଇଁ ଏଇଠି ରହିବି।
ଓ ଏଇଠି ଭଲ ହୁଏ ନା ଆପଣଙ୍କ ଶାଡ଼ି?
ଅଁ ମୁଁ ଏଠି ତ କିଛି ନା ହୁଏନି ସେ କୋଉଠି ଯ ହୁଏ ମୁଁ ଏ ମୁଁ ଆସିଚି ବର୍ଷେ ହେଲା ତ ଏଠିକି ଆସିଚି। ତେ ଯାଇନି ବି କୁଆଡେ ରଜରେ, ତ ଏଥର ଦେଖିବା ସାଙ୍ଗ ପିଲାଙ୍କ ସହିତ ଏଥର ଯଦି, ଯାଇପାରେ କଉଠି ବୁଲାବୁଲି କରିବା ପାଇଁ। ଯିବି ଆଉ।
ଆପଣ ଏଇଠି ବା ଫାଷ୍ଟ୍ ଟାଇମ୍ ମନେଇବେ ନା?
ଅଁ ହଁ।
ଆଛା।
ଆଉ ଆପଣଙ୍କର କଣ ପ୍ଲାନିଂ ଅଛି ରଜ ପାଇଁ?
ରଜ ପାଇଁ ଏଇଠି ଆମର ମାନେ ବହୁତ ବଡ଼ ସେ ହୁଏ ତ, ମୁଁ ସେଇଠି ଯିବି, ଏଇ ଖଣ୍ଡଗିରି ପା ତ୍ରପଡା ପାଖରେ ବହୁତ୍ ଭଲସେ ହୁଏ ରଜ, ଆପଣ ଯାଇଚନ୍ତି କେବେ?
ନାଇଁ ସେଠିକି ଯାଇନି, ମୁଁ ଶହିଦ୍ ନଗର୍ ରେ ଯୋଉ ହୁଏ ସେଇଠିକି ଯାଇଚି, ଶହିଦନଗରରେ ଗୋଟେ ହୁଏନି ମେଳାପଡେ ସେଇଠି ଆଜ୍ଞା, ସେଇଠି ହୁଏ, ମୁଁ ସେଇଠିକି ଯାଇଚି ଥରେ।
ଓହୋ, ମୁଁ ସିଆଡେ ଯାଇନି। କେ ମାନେ ଏବେ ନୂଆ ଷ୍ଟାର୍ଟ୍ ହେଇଥିବ, ମୁଁ ଜାଣିନି ସେଇ ବିଷୟରେ ‍। ବାକି ପାତ୍ର ପଡାରେ ତ ବହୁତ୍ ବଡ଼ ପଡେ, ଆଜ୍ଞା?
ଆଛା, ପାତ୍ର ପଡାରେ ହଏ ବହୁତ୍ ବଡ଼ ସେ?
ହଁ ବହୁତ୍ ବଡ଼ ସେ ମାନେ, ଆକ୍ଚୁଅଲି ସେଇଠି ବଡ଼ ପଡିଆ ଅଛି।
ଆଛା ଆଛା।
ହଁ, ବହୁତ୍ ବଡ଼ ପଡିଆ ଅଛି ସେଇଠି ମାନେ ନର୍ମାଲ ଦୋଳି ରହେ କେତେ, ପଚାଶ ଷାଠିଏ ଟା ଦୋଳି। ମାନେ ଯେମ୍ ତି ଦୌଡି ବନ୍ଧା ଦୋଳି, ଆଉ ଯୋ ନ ମଇଲି ଆମେ ଯୋଉ ଡ୍ରାଗନ୍ ଟ୍ରେନ୍ ଆଉ, ବ୍ରେକ୍ ଡାନ୍ସ୍ ସହିତ ଦୋଳି ବଗେରା ହୁଏ ସେଇଠି ବି ପଡେ।
ତାହଲେ ସେ, ଆଜ୍ଞା।
ବହୁତ ସାରା ମାନେ ଏମ୍ ତି ଷ୍ଟଲ୍ ବି ପଡେ, ଯ ଝୁମ୍ କା ଜ୍ୱେଲେରୀ, ଆଇସ୍କ୍ରିମ୍ ଦୋକାନ୍, ଗୁପଚୁପ୍ ଆଉ ଲଙ୍କା, ଫୁଡ୍ ଭେରାଇ ଟିଜ୍ ବି ଅଛି, ଗୋଟେ ପାନ, ଆଉ ପିଠା-ପିଠା ଦୋକାନ୍ ବି ଅଛି, ସେଟି ଆ ଚୁଲି ବହୁ ସାରା କମ୍ପିଟିସନ୍ ବି ହୁଏ, ମାନେ କବାଡି, କ୍ରିକେଟ୍, ଦୌଡ ଶଙ୍ଖ ଫୁଙ୍କା, ହୁଳ ହୁଳି, ସ୍ତ୍ରୀ ଲୋକଙ୍କ ଭି ତିରେ ବହୁତ୍ ସାରା ହୋ ମାନେ ଦୋ ରଜ ତ ଝିଅ ମାନଙ୍କ ଖେଳ କିନ୍ତୁ ପୁଅ ମାନଙ୍କ ବ କମ୍ପିଟିସନ୍ ହୁଏ। କବାଡ଼ି ର।
ଆଛା ତାହେଲେ ବହୁତ୍ ଭଲରେ ହୁଏ ସେଠି ଆଉ ଦେ
ହଁ ସେଇଠି ଆଜ୍ଞା ସେଇଠି ବି ଭଲ ସେ ହୁଏ ଆଉ ଖଣ୍ଡଗିରିରେ ମାନେ। ଯୋଉ କୁଲଦୀପ୍ ଅସିମା ପଣ୍ଡା। ଆପଣ ଜାଣି ହଁ ସେମାନେ ଗୀତ ଗାଇବା ପାଇଁ ଆ ହଁ ସେମାନେ ଗୀତ ଗାଇବାକୁ ଆସନ୍ତି ବହୁତ୍ ସାରା ସିଙ୍ଗର୍ ଆସନ୍ତି କିନ୍ତୁ କୁଲଦୀପ୍ ପ୍ରାୟ ଆ ସିବେ ଆଉ ଯେତେକ ସବୁ ନୂଆ-ନୂଆ ଯେତେ ଭାଇରାଲ୍ ସଙ୍ଗ୍ ଅଛି ସେମାନଙ୍କର ସିଙ୍ଗର୍ ବି। ହଁ ସେମାନଙ୍କ ସିଙ୍ଗର୍ ବି ଆସନ୍ତି ଆଉ। ସେଇଠି ବି ଦୋଳି ପଡେ କିନ୍ତୁ ସେଇଟା ମେନ୍ ଆଟ୍ରାକ୍ସନ୍ ହଉଚି ଗୀତ ମାନେ ଯୋଉ ସିଙ୍ଗର୍ ରା ଆଶୁଛନ୍ତି ଗୀ ତ ଗାଉଛନ୍ତି।
ହଁ।
ହଁ ତ ଶହୀଦନଗର କେମିତି କଣ ହୁଏ?
ଶହୀଦନଗରରେ ସେମିତି ଦୋଳି ଖାଲି ମାନେ ଅ ନିହାତି ସେ ପୁରା ଲାଇନ ଲାଇନ୍ ଲା ଲାଗିକି ଦଶଟା ବାରଟା ଖଣ୍ଡେ ଦୋଳି ସେମିତି ପଡିଥିବ ଯୋଉ ଆମର ଫୁଲ ଫୁଲ ର ଇଏ ହେଇକି ଯେମିତି ରଜକୁ ଯେମିତି ଆସେନି ଟିଭି ରେ ଯେମିତି ରଜ କୁଇନ ଦେଖାଏ ଯେମିତି ଫୁଲ ଫୁଲ ହେଇକି ଦୋଳି ଯୋଉ ଲଗାନ୍ତି ସେଟା ବେଶୀ ବା ଟକୁ ଯାଏନା ତଥାପି ସେ ଦୋଳି ଯେମି ଯେମିତି ଖେଳନ୍ତି ସେଇଭଳିଆ ଲାଗିଥାଏ ଦୋଳି। ତାପରେ ସେଠି ବି ସେମିତି ସିଙ୍ଗର ମାନେ ଆସନ୍ତି ଆଉ ଏମିତି କମେଡିଆନ କମେଡି ଫମେଡି କର ମେଲୋଡି ହୁଏ ସେଠି ଆଉ ଏଇ ଫୁଡ ଷ୍ଟଲ ପଡିଥାଏ ଲୋକ ବହୁତ ଆଉ ଏଇ ଜିନିଷ ପତ୍ର ଯାହା ସବୁ କିଣା ବିକା ବିକା ବିକି ହୁଏ ଏଇଗୁଡା ସବୁ ଆଉ ହେଲେ ଏ ଖେଳ କି ଏମିତି କମ୍ପିଟିସନ ହୁଏନି ସେଠି କିଛି।
ହୁଁ ସେଇଠି ମାନେ କ୍ରାଉଡ ହେଇଯିବ ନା ଗହଳି ହେଇଯିବ ଏଥିପାଇଁ ଖାଲି। କରୁଛନ୍ତି ଏତିକି ଆଉ।
ହଁ ଏତେ ବି ବଡ଼ ଜାଗା ନୁହଁ ସେଠି ନା ସେଟା ମାନେ ସେମିତି ଏତେ ବି ବଡ ଜାଗା ନୁହଁ ସେ ପାଇଁ ଯେତିକି ବି କରନ୍ତି ଭଲ
ହଁ ମାନେ ସାହି ମାନେ ଲୋକ ମିଶିକି କରୁଛନ୍ତି ବୋଧେ ଆଉ।
ହଁ ହଁ।
ହଁ। ଯଦି ହେଇଥାନ୍ତେ ବଡ ସେ ହୁଏ ଛଉକା ଆଡେ ଅଳ୍ପ କରୁଛନ୍ତି ନା ସେଠି ବେଶୀ ଗହଳ ହୁଏ ଏମିତିରେ ବି ଦୁର୍ଗା ପୂଜା କେ କେତେ କଷ୍ଟରେ ବୁଝୁଛନ୍ତି ସେମାନେ ପୁରା ଗହଳି ତ ଏତେ ସେମାନେ ଇଭେଣ୍ଟ କରୁନାହାନ୍ତି କାଳୀ ପୂଜା ବି ହୁଏ ସେ ପାଖାପାଖି।
ଆଉ ଗୋଟେ ଜାଗାରେ ହଏ। ଆର ବର୍ଷ ଗୋଟେ ଜାଗାରେ ହେଇଥିଲା ଯୋଉଠି ଆମ ଓଡିଶ ପଣା ଖାଇବା ଜିନିଷ ସବୁ ଗୋଟେ ପ ଏ ଜାଗାରେ ପଡିଥିଲା ସେଇ ଶହିଦ ନଗର ଆଡେ ସେ ଏପଟେ କୋଉଠି ସେ ଜାଗା ମୋର ମନେ ନାହିଁ। ହେଲେ ସେ ଜାଗାରେ ପୁରା ମାନେ ଯେମିତି ହେଇଥିଲା ଗୋଟେ ଅ କଣ ମାନେ ମ ମହଲ ଟାଇପ ର ଗୋଟେ ହେଇଥିଲା କି ତା ଭିତରକୁ ଏଣ୍ଟ୍ରି କରିବ ତା ଦେହରେ ଓଡିଶାର ସବୁ ସମ୍ବଲପୁରୀ ଶାଢ଼ୀ ହଉ ମାନେ ପାଟ ଫାଟ ଯାହାବି ହଉ ସବୁ ଶାଢୀ ତାପରେ ଯୋଉ ଆମର ଟ୍ରାଇବାଲ ଏରିଆରେ ଯୋଉ ସବୁ ବନାନ୍ତି ଜିନିଷ ସବୁ ହାଣ୍ଡି ଫାଣ୍ଡି ହଉ କି ଯେତେ ଭଲ ଜିନିଷ ସବୁ ହଉ ବ୍ୟାଗ୍ ଯୋଉ ଆମର ହ୍ୟାଣ୍ଡ ବ୍ୟାଗ୍ ତାକୁ ସବୁ ସେମାନେ ସବୁ ବିକ୍ରି କରନ୍ତି। ତା ଦେହରେ ଯୋଉ ର ମାନେ ହଁ ସେଠି ସବୁ ସେମିତି ହଏ।
ହଁ ମୁଁ ଯାଇଥିଲି ଆଚୁ ମାନେ ଶହୀଦନଗର ଦୁର୍ଗା ମଣ୍ଡପ ସାଇଡ ରେ ଗୋଟେ ଜାଗାଟା ଅଛି ସେଇଟା। ସେଟା ଏବେ ବି ପଡିିବ ମାନେ ପ୍ରାୟ ପଡିଥାଏ ଏ ବର୍ଷ ଯାକ। ଆମେ ଯାଇଥିଲୁ ଯେ ଭିତରେ ମାନେ ବହୁତ ସାରା ସାଣ୍ଡେଲ ଥାଏ ଯୋଉଟା ବାହାଘର ଟାଇପ ର ଯୋଉ ଲମ୍ବା ହେଇ ପିନ୍ଧନ୍ତି ଶରବାନୀ ସହିତ ସେଇଟା ବି ଆଉ ବହୁତ ସାରା ଡ୍ରେସ ବି କୁର୍ତ୍ତିୀ ବି ଅଛି ଆଉ ସମ୍ବଲପୁର ଡ୍ରେସ ତ ସବୁଠି ଥାଏ।
ହୁଁ।
ମାନେ ଛୁ ଗୋଟେ ବଡ ଜାଗା ଟା ନୁହଁ ଏତେ ବଡ ବିଏ ନାଇଁ ନର୍ମାଲ ଜାଗାଟା ସବୁ ସେଇଠି କରିଥାଉଛନ୍ତି ମାନେ ହିନ୍ଦୀ ଲୋକ ଯାକ ପ୍ରାୟ।
ହଁ ହଁ।
ହଁ ସେମାନଙ୍କୁ ଓଡିଆ କେହି ନାହାନ୍ତି ତ ଭଲସେ କରୁଛନ୍ତି। ରାତିରେ ସେଲ ହଉଛି ଖରା ବେଳେ ଆମେ ସେମିତି କଲେଜ ଗଲାବେଳେ ଦେଖିଛୁ ଆଉ।
ଆଚ୍ଛା। କୋଉ କଲେଜ ତମର ମୁଁ ହଁ ଯାଇଛି।
ହଁ ଯାଇ କିଣାକିଣି ଯାଇ କିଣା କିିଣି କଣ କରିଥିଲେ ସେଇଠି?
ନାଇଁ କିଣାକିଣି ଏଇ ଜିନିଷ ଯୋଉ ଆମର ଘର ରୋଷେଇ ଜିନିଷ ସୋରିଷ ହଉ କି ଆଉ ଯୋଉ କାଠ ମସଲା ଯୋଉ ଗରମ ମସଲା ସେ ସବୁ ସେଇଗୁଡା ସବୁ କିଣାକିଣି କରି ଘର ପାଇଁ ଆଣିଥିଲି ଆଉ
ଓହୋ, ସେଇଠୁ ସବୁ ମିଳେନା। ଯୋଉ ଶିଳପୁଆ ହରିକା ସେଇଟା ବିକା ହୁଏ। ହଁ, ଆପଣ ଖଣ୍ଡଗିରି ଯାତ୍ରା ଯାଇଛନ୍ତି?
ହେଲୋ ଆଜ୍ଞା, କୁହନ୍ତୁ ହେଲୋ?
ଖଣ୍ଡଗିରି ଯାତ୍ରା ଯାଇଛନ୍ତି?
ନାଇଁ ଯାଇନି, ସେଠି ବହୁତ ଭିଡ଼ ହୁଏ। ସେଇ ପାଇଁ
ହଁ, ଖରାବେଳ ଟାଇମ୍ ରେ ଗଲେ ଏତେ ଭିଡ଼ ନାହିଁ। ବେ
ହେଲେ ହଁ, ରାତିରେ ବହୁତ ଭିଡ଼। ତାପରେ ଖରାବେଳ ଟାଇମ୍ ରେ ଗଲେ ଖରା ହଉଥିବ। ଏତେ ଖରାବେଳେ କଣ ଏତେ ମଜା ଲାଗିବ? ସେତେ ଇଚ୍ଛା ହବନି କିନ୍ତୁ ରାତିରେ ଯେହେତୁ
ହଁ, ଖରାବେଳେ ମାନେ କେତେଟା କହିଲେ? ତିନିଟା ଚାରିଟାରେ ଗଲେବି ସେଇଠି ଭିଡ଼ ଏତେ କମ୍ ଥାଉଛି। ବାକି, ଏ ବର୍ଷ ଆମେ ଯାଇଥିଲୁ, ମାନେ କିଛି ଦୋଳି ଫୋଳି ପକେଇନଥିଲେ, କଣ ହେଇଥିଲା ବ ସେ ଆର ବର୍ଷ ପକେଇଥିଲେ, ଏ ବର୍ଷ ପକେଇ ନାହାନ୍ତି। ଆଉ ସେଇଠୁ ସବୁ
କଣ ଗଟେ ଝଗଡ଼ା ନା କଣ ଏମିତି ହେଇଥିଲା? ଏଥରକ ଏଇଥରକ ଶୁଣିଥିଲି।
ଏଇ ଥ ମେ ବି ମତେ ଲାଗୁଛି, ଆର ବର୍ଷ କଣ ଇନ୍ସିଡେଣ୍ଟ ହେଇଥିବ ମାନେ କଣ ଦୋଳି ଫୋଳି ଖସି ଯାଇଥିବ କାଳେ ସେ? ପାଇଁ କରୁନଥିବେ ହଁ। ଆଉ ବାକି ସେଇଠି ନା ସବୁ କ୍ଲିପ ଆଉ ସବୁ ଜୁଏଲେରୀ ଦୋକାନ ସବୁ ସ ସସ୍ତାରେ ମିଳେ।
ହଁ।
ତ ଯାହାବି କିଣିବାର ଅଛି, ଭିତରକୁ ପଳେଇବ ଆଉ। ଆମେ ସାଙ୍ଗଟା ମିଶି ସବୁ ସାଙ୍ଗମାନେ ମିଶିକି ଯାଇଥିଲୁ। କିଣାକିଣି କରିକି ଆସ୍ ଥିଲୁ ଆଉ ଯେତେ ଭିତରକୁ ଯିବ ସେତେ ଷ୍ଟଲ୍ ମିଳିବ ମାନେ ଏମିତି ଲୁଗାରେ ବି ବହୁତ ସାରା ସେଲ୍ ଅଛି। ଯାଏ ଯାହାର କିଣିବାର ଅଛି ଆଉ ଯୋଉ ଶିଡ଼ପୁଆ ମୂର୍ତ୍ତି ଫୁର୍ତ୍ତି ବାଗେରା ମିଳେ ଯାହାକୁ ଗିଫ୍ଟ୍ କରିବାର ଅଛି ମାନେ ଛୋଟ ଛୋଟ ବହୁତ ସାରା ମାନେ ଶହେ ଦୁଇଶ୍ ଟଙ୍କାରେ ବହୁତ ଶସ୍ତାରେ ମିଳେ ଆମେ କାହାକୁ ଗିଫ୍ କାହାକୁ ଗିଫ୍ଟିନ୍ ଦବାର ଅଛି ତ ସେଇଠି ଗ ବହୁତ ମାନେ ଆଗୁଆ କିଣିକି ରଖିବ ପରେ ଦବ
ହଁ।
ଆପଣ କେବେ ଯାଇନାହାନ୍ତି?
ନାଇଁ ମୁଁ କେବେ ଯାଇନି।
ହୁଁ
ଏଥର ଯାଇଥାନ୍ତି ଯାହା ଆମର ଏକ୍ସାମ୍ ରହିଯାଇଥିଲା ସେ ଟାଇମ୍ ରେ ଆଉ ଏକଜାମ୍ ତ ରହିଗଲା ଆଉ ଯାଇପାରିଲିନି ଆଉ
ଓହୋ। ଆମେ ଏକଜାମ୍ ଦେଇକି ଆସିଲୁ ମାନେ ଏକଜାମ୍ ସରିଲା ପରେ ବସ୍ ରେ ଗଲୁ ପ ସେଆଡ଼େ ଓହ୍ଲେଇକି ବୁଲିକି ଲିକି ଆସିଲୁ ଏ ଏକଜାମ୍ ହୋଉଥିବ ଚାଲ ବୁଲିକି ଆସିବା ସେଇଠୁ ବାହାରିକି ଆସିଲା ବେଳକୁ ହେଇଗଲା ଏଗାଟା ଆମେ ଗଲୁ ତିନିଟା ରେ ବାହାରିଲା ବେଳକୁ ଆଠଟା ହେଇଗଲା ମାନେ ତମେ ଟାଇମ୍ ବି ଜାଣିପାରିବନି ସେଇଟି କେ
ହଁ କେତେ ଜି କେତେ ଜିନିଷ କେତେ ଦୋକାନ ଫୋକାନ ପଡ଼ୁଚି ସବୁ କୁ ବୁଲି ବାଲି ଭଲସେ ଦେଖିକି ଜିନିଷ କିଣି କାଣି ଆଣିଲା ବେଳକୁ ହଁ ମାନେ ଟାଇମ୍ ଟୋଟାଲ୍ ଜଣା ହିଁ ପଡ଼ିବନି କେତେବେଳେ ଚାରି ପାଞ୍ଚ ଘଣ୍ଟା ତ ଆଟ୍ ଲିଷ୍ଟି ପଳେଇବ।
ହଁ ବା। କି ମାନେ ତମେ ଯା ଆ ଆଚ୍ଛା
ଆଚ୍ଛା ହଉ ଟାଇମ୍ ହେଇଗଲାଣି ଆଉ ମୁଁ ଆପଣଙ୍କୁ ପରେ କଲ୍ କରିବି ଆଉ। ଆଚ୍ଛା ରଖୁଚି ନମସ୍କାର।